ହଁ।
ଶୁଭ ସକାଳ।
ହଁ ଶୁଭ ସକାଳ କଣ କରୁଥିଲୁ।
ଏଇଠି ବସିଥିଲି ଏଇନା ଆଉ ସିରିଏଲ ଦେଖୁଥିଲି ଆଉ।
ହଁ।
ହୁଁ।
ଆଉ ପିଲାମାନେ ସ୍କୁଲ ପଳେଇଲେଣି।
ହଁ ସବୁ ସକାଳୁ ସ୍କୁଲ ପଳେଇିଲେ ଗୋଟେ ଯାଉଛି ମାନେ ଯିଏ ରହୁ ଚିନ୍ତା ରହୁଛି ତାଙ୍କରି ମାନଙ୍କ ପାଇଁ କଣ ଖାଇବାକୁ ଦବ କଣ କରିବ ଆଉ ସେଇ ସବୁ ତାଙ୍କ କାମ କରିକି ଏଇନା ଛାଡିକି ଭାତ ଯୋଡ଼େ ବସେଇଛି ଆଉ। ଆଉ ତୋର।
ମୋର ତ ମୁଁ ଟିକେ ରୁଟି ଚା ଖାଇଛି ପୁଅ ଟିକେ ବାବା ଟିକେ ଇଟିଲି ଆଣିଥିଲି ବଜାରରୁୁ ଇଟିଲି ଚଟଣୀ ଟିକେ ସିଏ ଖାଏ ସିଏ ତାକୁ ଖାଇଲା। ଆଉ କିଛି କରିନି ଏମିନ୍ତି ଆଉ
ଇତିଲି ଚଟଣି ଖାଇକି ଯାଇକି ଏତେ ସମୟ ରହୁଛି।
ହଁ ସିଏ ତାର ଅଭ୍ୟାସ ଅଛି ସିଏ ଟିକେ କଣ କି ଟିକେ ସିଏ ଟିକେ ତାର ଖାଦ୍ୟ ଟିକେ କଣ୍ଟ୍ରୋଲ କରିକି ଖାଏ। ତାର ସେ କହେ ଯେତିକି ଖାଇବା କଥା ମୁଁ ଖାଇବି ସେଇ ଅନୁସାରେ ସେ ଇଟିଲି ଦିଟା ଖାଇବି ତାର ରହିଯାଉଛି ଆଉ।
ହଁ ତାହେଲେ ତାପାଇଁ ଯୋଉ ମିଳୁଛି ଭଜା କାଜୁ ଆଣିକି ଦିଏ ତ ପାଖରେ ବି ଚାରଟା ଲା ଦେଇ ଦବୁ ସେଠି
ନାମ ମୋର ସେଗୁଡା କିଏ ଦବ ସିଏ ସେଇରା ଖାଇବା ଅପେକ୍ଷା ସିଏ ତାର ଯାହା ଖାଇକି ତାର ରହୁଛି ହେଠି ମଝିରେ
ନାଇଁ ମାନେ କେତେ ରାଶି ଲଡୁ ହଉ ପଛେ ଗୋଟିଏ ଦେଇଦେ ବାଟରେ ଚୋବେଇ ଦେବ କଣ ସେ ଗୋଟେ ଜିନିଷ ଖାଇପାରିବ। ରାଶି ଲଡୁ ଟେ
ଦେଲେ ଯିଏ ଖାଇବାକୁ ନୁଁ ହାଁ କରିବ ମତେ ଟିକେ ଦବାକୁ ବିର କ୍ତ ଲାଗେ ମୁଁ ବି ତ ଇଚ୍ଛା କରୁନି କରିଛି ରାଶି ଲଡୁ ତାର ଲାଗି କରିଥିଲି ମୁଁ କହିଲି ଆଉ ଏମିତି କି
କେତେବେଳେ ବେସନ ଲଡୁ ବେସନ ଲଡୁ ମିଳୁଛି ଗୋଟେ ଡବା କିଣିକି ରଖିଦେବି ଦେଇଦେବି ଯେ ତାକୁ ଦେଇଦେବୁ ଗୋଟେ ଗୋଟେ ନେଇକି
ହଁ ସେଗୁଡା ହେଲେ ଯଦି ଖାଇବ ଗୋଟେ ଲେଆ ଖାଇବ ତାପରେ ଏପଟେ ଟିକେ କାଜୁ ଫାଜୁ ଟିକେ ଯାହା ଖାଇବାକୁ ଗୋଟେ ପିଲା ଯଦି ଆଗ୍ରହ କଲେ ମାମା ଟିକେ ଟା ଆଣିଦ ମତେ ଭଲ ଲାଗେ ଖାଇବାକୁ ବି ମୁଁ କହନ୍ତି ଏମିତି ଘରେ ପିସ୍ତା ବାଦାମ ସେ ଖାଉଥିଲା ସ କାଳୁ ଯୋଡେ ଲେଖା ବତୁରା ହୁଏ ଛୁଆଟି ଜୋଡେ ଲେଖା ବତୁର ହୁଏ ସେ ଖାଏ। ଏବେ ଏଇଠି ମୁଁ ତାକୁ କହିଲି ମୋ କହିଲା ଛୁଆଟେ ହେଇଥିଲ ମାଉସୀ ବି ହଉ ଦିଏ ସେଠିକି ମୁଁ ଦିଏ ଖାଇବାକୁ ତୁ ଖାଉଥିଲୁ। ପରୀକ୍ଷା ବେଳେ ସାତଟା ଆଠଟା ପନ୍ଦରଟା ଦଶଟା ଏମିତି ଖାଇବ ଆଉ ଯେମିତି ଏଠି ପରୀକ୍ଷା ସରିଗଲା ନା ବତୁରେଇଲେ ମୁଁ ଯଉ ଦିନ ବତୁରଉଛିି ବି ମୁଁ ମ କଲା ମୋର ବତୁରା ନା ମୁଁ ମୋର ସେମିତି ଖାଇ ମତେ ଭଲ ଲାଗେ ହଉ ଖାଉଛୁ ଖା। ପିଲା ଲୋକ ସେଇଗୁଡା ସିନା ସୁଗାର ଲୋକ ହଁ ଚୋପା ଛଡ଼େଇ ଖାଇବେ ତୁ ନର୍ମାଲି ଖାଇଲେ ଯଦି କିଛି ଅସୁବିଧା ନାହିଁ ଖା। ମନା କରୁନି ଖା ଖା ବୋଲିକା ଖାଇବନି ଯେତେଳେ କହିଲେ
ଘରକୁ ଆଇଳା ପୁରା ଭୋକ ଭୋକ ଉପାସରେ ରହିଲା ବେଳିଆ ତିନିଟା ବେଳ କୋଉ ଛୁଆ ଏମତି ରହୁନଥିବ।
ନା ଆରେ ଯୋଟେ ପସଦାବାଦାମ ମନା କଲି କିଛି ଖାଇବିନି ତୁ ଏଠୁ ଯା। ହଁ ମୁଁ ଖାଇବିନି ମାନେ ଯାହା କହିଲେ ଯିଏ ଖାଇବାକୁ ସିନା ଯାହାକୁ ଯାହା ଦେଇଦେଲେ ଯଦି କିଏ ଗୋଟେ ଆଗ୍ରହ କରିବ ଆଉ ମୁଁ ଏତେ କାହା ପଛରେ ଝିକି ଝିକି ହେଇପାରେନି ଏଇା ଖା ସେଇଟା ଖା ମୁଁ ଦସ୍ତର କହିବ ମୁଁ ବି ପୁଅ ପି ପିସ୍ତା ବାଦାମ ଟିକେ ଖାଉନୁ ପିସ୍ତା ବାଦାମ ଥୁଆ ହେଇଛି ନହେଲେ ଖାଉନୁ ହଁ ମୁଁ ଖାଇବି। ମୁଁ କହିଲି ଆରେ ଖାଉନୁ ଖାଉଥିଲୁ ତ ନାହିଁ କିଛି ଖାଇବିନି। ହେ ଖାଉନି ଆଉ ମୁଁ କଣ କରିବି କ୍ଷୀର ଟିକେ ବି ସେମିତି ମନେ ପକେଇକି ଯଦି ଦଉଛି ମୁଁ ଯେତିକି ଖାଉଛି। ଧରମୋର ଆଜି ମନ ନାହିଁ ସବୁଦିନ କଣ ତାର ତାର ଗୋଟେ ଟାଇମ ଅଛି। ତୁ ସେଇ ଯି ଚାରିଟା କି ପାଞ୍ଚଟା ବେଳକୁ ଯଦି ତାକୁ କ୍ଷୀର ଦେଲୁ ସେଏ ପିଇବ। ଆଉ ରାତିରେ ପିଇବନି କି ଦିପହରେ ପିଇବନି କି ସକାଳୁ ପିଇବନି ତେଣୁକରି ଯୋଉ ସେଇ ଚାରିଟା ପାଞ୍ଚଟା ଧର ଗୋଟେ ଚାହା ବାଆ ପଇଲି ଟିକେ ମନ ପଇଲାନି ଏପଟେ କଣ ହେଇଗଲି କି କଣ ସିଏ ଆଉ କ୍ଷୀର ଫୀର ପିଇବ ନାହିଁ। ସେ କ୍ଷୀର ସିଏ ସେମିତି ରହିଲା। ହେମତି କେତେ ଦିନ ପଳେଇବ ପୁଣି ମନ ପ ମୋର ଯେତିକି ମୋ ମନ ଗୋଟେ ମଣିଷ ମୁଁ ଯେ ଟିକେ ମନେ ପକେଇକି କରିବି ସେ ପିଇବ ନହଲେ ନାହିଁ ତାର। ତାର ସେସବୁ ନାହିଁ ସେଥିପାଇଁ ମୁଁ ତା ଖାଇବା ପଛରେ ବି ଆଉ ଲାଗି ପାରୁନି ସେ ତାର କେମିତି ପାଠ ପଢି ମଣିଷ ହେଇଯାଉ ସେ ତାର ଖାଇବା ତା ନିଜ ଯେବେ ସେ ଇଚ୍ଛା କରୁଛି ସେ ଯୋଉ ଦିନ ଇଛା କରିବ ନାହିଁ ମତେ ଏଇଟା ଆଣିକି ଦେ ମତେ ଭଲ ଲାଗୁଛି ମୁଁ ଦେବି ଖାଇବା ମୁଁ ଏତେ ଦେଇ ପାରିବିନି। ନା ସେ ଖାଲି ଏଇ ଜିନିଷ ବୋଲି ନୁହଁ ବାହାରେ ବି ଆଗରୁ କୁରକୁରେ ଏକା ଖାଏ। ଆ ମ୍ୟାଗି ଏଗୁଡାକୁ କିଛି ଇଛା ନୁହଁ। ମାଗି କି ଏମତି ମାସେ, ଦି ମାସରେ ଥରେ କହିବ ଗୋଟେ ଥର କରିଦିଅ ମୁଁ ଖାଇବି ସେ ଏଁ ସେଗୁଡା ବି ଭ ନା ଭଲ ଜିନିଷ ଇଚ୍ଛା ଖାଇଆକୁ ନା ଖରାପ ଜିନଷ ଖାଇଆକୁ ଇଚ୍ଛା।
ଅଁ ସତ କଥା ନୁଁ ଦେଖିଲା ଏଳକୁ ଏତେ ସମୟ ଲାଗୁଚି ନା। ପେଟ୍ ଯେମିତି ମାରି ମାରଲା ଭଳିଆ ଆମ ଛୁଆ ସକାଳୁ ଯାଉଚ଼ନ୍ତି ଟିଉସନ ହେଲା ସକାଳୁ ଗୋଟେ କଣ ଜୁଷୁ ଭଳିଆ ପିଇବେ ହେଲା।
ଅଁ ଆଉ ତାକୁ ଯଦି ଜୁସ୍ ତୋଉ ଗୋଟେ ଫଳ ବି ହଉ ଗୋଟେ ଯଦି ସେଉ ବି ଗୋଟେ ତାକୁ କହିବୁ ବି ଆଉ ଖାଉନ ସ ସକାଳୁ ଯଦି କହ ହଉ ମାନେ ମୁଁ ଇଟିଲି ଖାଇବିନି ତାହେଲେ ଗୋଟେ ସେଓ ଖାଇକି ଯିବି। ମୁଁ ସେଥିପାଇଁ ଯାଚେନି ହଁ ତ ଗୋଟାଏ ଯୋଡେ ଖାଇଲା ବି ହଁ। କଁ ଖାଇଦେଲା ଗୋଟେ ପିଲା ପେଟ ପୁରିଲା ଭଳିଆ ସେ ଖାଇବନି ଚାଟା ଏଳେ ବି ହଉ ତା ସୁ କୁଲୁ ରୁ ଆଇଲା ଏଳକୁ ତିନିଟା କଁ ସବୁ ଦିନ କଁ ସ୍କୁଲ ଯାଉଚି ଏମତିରେ ବି ଘରେ ରହୁଚି ନା ନାଇଁ। ଭାତ ଟିଏ ଇଚ୍ଛା ହେଲା ଗୋଟେ ଆପୁଲ୍ ଫଳ ଗୋଟେ ଦେଲୁ କି ଆଉ ପିଜୁଳି ହେଲେ ବି ତା ପଛରେ ତୁ ପଡିଥିଉ ଆରେ ଖାଇଲୁନୁ ପୁଅ ଆରେ ଖାଇଲୁନୁ ପୁଅ ଆରେ ଓଟେ ଖାଉନୁରେ ତା ମନ ଯୋଉଦୁନ ହେଇ
ତୋ ଆଗରୁ ମୁଁ ବି ଗୋଟେ କଁ ଦେଲେ ଖାଇଦିଏ ମାନେ ମନା କରେନି କେବେ ସତ କଥା କାହିଁକି ଏବେ ବା ଏତେ ଆଉଚି ଏଇପଟେ ଆରେ ପିଜୁଳି ମୁଁ ତା ଦେରେ ସବୁ ପୋକ ଅଛି ମିଠା ଫିଠା ସବୁ ମାନେ ଟେଷ୍ଟ ହିଁ ଲାଗିବ ବଢିଆ ସ୍ୱାଦ ପୁରା ଲାଗିବ। ଭଲ କିନ୍ତୁ ବଢିଆ ଲାଗୁଚି ଇଜା ବୋଲି ପିଜୁଳି
ନା ସେ ଘରେ ବାବା ହେନ ଏତିକି କହିଲାପା ଗୋଟେ ଗୋଟେ ଗୋଟେ ଗୋଟେ ଫାଳେ ନାଁ ମନା କରଦେନି ନା ମନା ନା ମାନେ ମୁଁ ସେଇତିପାଇଁ ତାଉ ସ୍କୁଲ ହଉ ଯୋଉ କଥାରେ ହଉ ମୁଁ ଡରି ଯାଏନି। ଗୋଟେ କଁ କି ଜଣେ ଏ ତେ ଜୋରେ ନାଁଟା କରେ ଯେ ମୁଁ ଆଉ ହଁ ପର୍ଯ୍ୟନ୍ତ ମୁଁ ଆଉ ଅପେକ୍ଷା କରିପାରେନା ହୁଁ ଚୁପ୍ ହୋଇଯାଏ। ସେ କିଛି ବି ଶୁଣେନି ନାଁ ମନେ ନା।
ସେ କଣ ଅଞ୍ଜନୀ ମଞ୍ଜନୀ ବୁଝେଇଥିଲେ ତା ପୂଜା ଆ
ଆଗ୍ରହରେ ଖାଇଦେବି ହଁ ମୁଁ ଭଲ ପାଏଁ। ନା ସିଏ ମତେ ଏତେ ତା ଧେରେ ଫିଲୋସପି ଝାଡିବ ଯେ ମୋର ଆଉ ହଁ ମାନେ ଖାଇଆକୁ ଯାଚିଆକୁ ବି ମନ ହୁଏନି ଖାଇଲେ ଖା ନ ଖାଲେ ନାଇଁ ଆଉ ଏଆ ଭାବିକି ରହ। ହଁ ସେ ଖାଇଲେ ଖାଉ ନଖାଲେ ଏଆ ହ
ନାଇଁ ଏତେ ସମୟ ପର୍ଯ୍ୟନ୍ତ ରହିକି ଗୋଟେ କାଖେଇକି ରହିଆ ଗୋଟେ ଅ ହେଇଗଲାଣି ଆଉ କଣ କାଖା ଆକୁ କଁ କି
ହଁ ସେୟା ବା କହିଲି ମୁଁ ଓଲି ରହିବନି କିରି ଲୋକଙ୍କ ଘରେ ପିଲାମାନେ ମୁଢି, ଚୁଡା ଖାଉଚନି ଆଗରୁ ଚୁଡ଼ା ଭଜା ଆଣନ୍ତି ଚୁଡ଼ା ଭାଜିନୁ। ଖାଲି ଚୁଡା ଭଜା କିଛି ନାଇଁ ବାଦାମ ଟିକେ ହଉ ନହେଲେ ନାଇଁ ଖାଲି ତା ଧିଅରେ ଟିକେ ସେଉ ପକେଇକି କହିବ ମ ଚାଟାଏଲ ଟି ଦେଲୁ ଚୋବେଇବି ଏବେ କଣ ତାର ହେଇଯାଇଚି ଯେ ମୁଁ ନ ଏମିତି ଜଗିଲା ଭଳିଆ କିଛି ନାଇଁ ମାନେ ସେମିତି ପୁରା ନିଠରା ଭଳିଆ ବଇଥିବ।
ହେଲା ଚ଼ା ଖାଇକି ଯା ଛତୁଆ ଖାଇକି ଯିବେ। ତାପରେ ଯାଇଁକି ଦଶଟା ପୁଅ କଥା କହୁଚି ଛତୁଆ ଖାଇକି ଯିପ୍ ହେରା ଦଶଟା ରୁ ପୁଣି ରୁଟି, ଭଜା ଆମେ ତାପରେ ପିଠା ତର କାରି ତାପ ଚାଟା ଏଳେ ଆସିକି ଭାତ ଯା ଖାୟାକୁ ଖାଇବେ ତାପରେ ସନ୍ଧ୍ୟା ମୁଁ ବିସ୍କୁଟ ମାନେ କେତେ ଥର ହେଲାଣି?
ହଁ ସବୁ ପିଲା ସେମିତି ଖାଉଛନ୍ତି। ସାନର ହେଇଠି ତା ପୁଅ ହେଇଠି ସିଏ ସକାଳୁ ସ୍କୁଲ ଯାଉଛି ବୋଲି ସେ ଦଶ ନଅଟା ବେଳକୁ ସ୍କୁଲ ଯାଉଛି ବୋଲି ପଖାଳ ଖାଇକି ଯାଉଛି ରୁଟି ଏ ଦିଆ
କହୁ ଥିଲା ଲୋ ମତେ ଯେ ଆଉ ମୁଁ ଅଟା ରଖିଦଉଚି ତା ପାଇଁ ତ କିଛି କରିକି ଦବାକୁ ମୁଁ ସେଇପା କହିଲି ମୁଁ ଆଉ କିଛି କହିବିନି ମାନେ କଁ ଇଏ। ସେ ବି ଟିକେ ଜଲଦି ଦେଇ ଦେ ଆ
ଭଲ ହେଇକି କହିବାକୁ ଭଲ ଲାଗନ୍ତା ତାକୁ ଆଜିକା ଦୁନିଆରେ କଣ ହଁ ଦେଖେ ମାନେ ମୁଁ କାହିଁକି ଦେଖେ ମୁଁ କହିବି ମୁଁ କହିବିନି ତୁ କହିବୁ ମୁଁ ଦେଖିଛି ପ୍ରାୟତଃ ଯଦି ଗୋଟେ କୋଉ କଥା କହିଲେ ବି ସେି କହିବ ଆଉ ସିଏ ସିଏ କହିଲା ବେଳକୁ ଆଉ ସିଏ ତ କହିଲା ଏୟା ତୁ କଣ କହୁଛୁ ଏୟା ମୁଁ ସେଇ ଲାଗି କହୁନି କିଛି କାରଣ ଯେମିତି କଣନି ଜେ ଯାହା ଇଏ ଅନୁସାରେ ଜେଜାହା ଯାହା କରିବେ। କିନ୍ତୁ ମୁଁ ବି କହେ ପିଲାଙ୍କୁ ଭଲ ଜିନିଷ ଦେବା ପାଇଁ ହାଲୋ।
ହଁ ଆମର ଏଇଠି କାଲି ହଁ ପରା ହାଲୋ କାଲି ଆମର ସିଏ ମ ସାନ ଯା ଆସିଥିଲା ସିଏ କହିଲା ମୋ ଝିଅକୁ ମୁଁ ଜମା ଆଇଁଷ ଦଉନି। ଆଉ ସେ ବଡ ହେଲେ ଖାଇବ ଖାଇବ। ଆଉ ମୋ ମା କହିଲା ତୁ ଯଦି ଆଇଁଷ ଖାଇବୁ ତାହେଲେ ମୋ ପାଖରେ ଶୋଇବୁନି। ମୁଁ ସେୟା କହିଲି ପିଲା ମୁ ଭାବି ଥିଲି ଯେ ଯାହା ମାଆ କଥା ଯେଝା ତାଙ୍କୁ ସମ୍ଭଳିବେ ଆମେ କାଇଁ କହା ପଟରେ କହିବା କୁହ।
ହଁ ନାଇ ଆମର ସେମିତି କି କିଛି ନାହିଁ ଆମେ ବି ମୋ ବୋଉ ବି ଏତେ ଆଇଁଷ ଖାଇବାକୁ ହଉନି କିନ୍ତୁ ଯେହେତୁ ସେଠି ବାଢିକି ଖାଉଛନ୍ତି ବୋଲି ହାଲୋ ଆ ଟିକେ ଟିକେ କାଲି ହେଇ ଚି ମତେ ଲାଗୁଚି ମୋ ଦେହ ଟା ଯାଉନି ବୋଲି ମୋର ଦେହ ଟ ଖରାପ।
ସବୁ ଛାଡି ଦଉଛି ନା ମାନେ ଖାଉନୁ।
ନାଇଁ ଛାଡି ଦଉଛି ନୁ ତମେ ମାନେ ପୁରା ଛାଡି ଦେଇଛ ମୁଁ ଖାଇବାରେ କିଛି ନାହିଁ ମତେ ସେ ଜିନିଷଟା ଯୋଉଟା ତମ ପାଟିିକି ରୁଚିବନି କେବେ ଖାଇବ କି
ନା
କେବେ ମଣିସ ଖାଇବ କି ସେଟା କୁହନ୍ତି ଅମୃତଟା ଯେ ନାଇଁ ମୁଁ ଖାଇବି ମୁଁ ତାକୁ ଯଦି ଖାଇଦେଲି ମୁ ବହୁତ ଦିନ ବଞ୍ଚିଛି ବୋଲି ଖାଇବି। କିଛି ତ ନୁହଁ ତେଣୁ କ ମୁଁ ସେ ଜିନିଷଟା ହିଁ ପାଟିକି ଭଲ ଲାଗେନିଁ ଆଁ
ମତେ ଲାଗୁଛି ତୋର ସେ ଆଇଁଷ ଛାଢିବୁ ବୋଲିକି କଣ ଏଇ ଆଇଁଷ ପ୍ରତି ଘୃଣା ଆସି ଗଲାଣି ଧୀରେ ଧୀରେ।
ନାଇଁ କୌଣସି ଜିନିଷ ମୁଁ ପା କହିଲି ଯଦି ଘରେ ନ ହୁଅନ୍ତା ମୁଁ ଖାଆନ୍ତିନି ମୁଁ ସତ କଥା କହୁଛି ଯଦ ଘରେ ସମସ୍ତେ ମନା କରିବେ ନାଇଁ ଆଇଁଷ ଘରେ କରିବାନି। ମୋର ବି ଇ୍ଛା ସେ ପନିର ଟିକେ ହଉ ଚ ଟିକେ ହଉ। ଛାଣିକି ଖାଆନ୍ତେ ବେଳେ ବେଳେ ଆଇଁଷ ଦିନ ମାନଙ୍କରେ
ଦାଦା ବି ସେ ଖାଇବ। ତମେ ଯଦି ନ ଖାଇବ ସିଏ ବି ଖାଈବା ଛାଡି ଦେବେ।
ସେଇ ମୁଁ ଖାଲି କହକି ସେିଯେହେତୁ ବାବା ଟିକେ ଆମର ସେ ଟିକେ କାହିଁକ ଛାଡି ଦେବେ ଏଇନା ଖାଉଛନ୍ତି ତ ହେଇଲା କିି ମୁଁ ଟିକେ କରିବାକୁ ଇଚ୍ଛା କରୁଛି ନହେଲେ ପୁଅର ବି ବିଲକୁଲ ଇଚ୍ଛା ନାହିଁ। ପୁଅ ବି କହୁଛି ଖୁସିରେ ତ
ଖାଉଛନ୍ତି ମାଣି ଦଉଛନ୍ତି ତାଙ୍କର ବି ସେମିତିଆ ମନ ହେଇଗଲାଣି ଏବେ ବା
ନାଇ ହେଇଗଲାଣି ହେଲେ ବି ବେଳେ ବେଳେ ଦିନ କଣ ଲାଗେ ଯେ ଆମ ଇଏରେ ଖାଉଛନ୍ତି ତାଙ୍କର ତ ଇଛା ଥିବ ସେଠି ନା ଏଇନା ଶ୍ରାବଣ ମାସ ସେଠି ଯଦି ଏଠି ଆଇଁସ ଭାଇଁସ ବନ୍ଦ ହବଁ ଯଦି ଛତୁ ଫତୁ ଟିକେ ଆଇ ଲେ ତରକାରୀ କରିଦେଲୁ ହଁ ତେଣୁ କରି ଯେତେ ଯାଏଁ ଚାଲିଚି ଚାଲିଥାଉ ଜେହେନେ ତ ସବୁଦିନେ ଖାଉନୁ ହୁଁ। ଯୋଉ ଦିନ ଯାଏ ଖାଉଚୁ ଖାଉଥୁବୁ ଯେତେବେଳେ ଯାଏଁ ସମସ୍ତେ ମନ କରିବୁ ନାହିଁ ଘରେ ପସେଇ ବାନି ଛାଡିଦବୁ ପୁରା। କେହି ଯଦି ଖାଇବେନି କାହିଁ ଅଯଥା କରିବ।
ଚାରି ମାସେ ପୁରା ଆଇଁଷ ବନ୍ଦ ହଁ ଏଇନା ତ ଚାରି ମାସେ ଏଇନା ପୁରା ଆଇଁଷ ବନ୍ଦ।
କାହିଁକି।
ଏ ଆବଣ ଭାଦ୍ରବ ଆସିନ କାର୍ତ୍ତିକ ଏନା ଚାରି ମାସ ଭିତରେ
ହଁ ହଁ ହଁ ପୁରା ବନ୍ଦ। ଣ ମାସ ତ ଭାଦ୍ରବ ମାସ ତ ଏଇ ବୁଦ୍ଧେଇ ଓଷା ଯେ ବୁଦ୍ଧେଇ ଓଷା କରିବୁ ଯେ ସେଠି ଖାଇବୁନୁ। ଏଇ ଶୁକ୍ରବାର ଗୋଟାଏ କଣ ରହେ ହଁ ସିଏ ବି ଆଇଁଷକୁ ଆଗରୁ ଇଚ୍ଛା କରୁଥିଲେ ଏବେ ତ ଇଚ୍ଛା କରୁନାହାନ୍ତି ମୁଁ ବା ଆଗରୁ ମୁଁ ହଁ ତାଙ୍କ ଲାଗି କରେ ଯେ ନାଇଁ ସେ ଟିକେ ଖାଆନ୍ତୁ ନାହାନ୍ତ ଅଜା ଖାଇବାକୁ ଆଗର ନାତି ଖାଇବ ଆଗରୁ। ବୁଧେଇ ଓଷା କରିବେନି ତାପରେ ତ ହେଇଟା ଆସ ସେଦିନ ଘାତିକ ଅନୁସାରେ ହଁ ହଉ ରଖୁଛି ଆଁ।
ହଁ ହଁ।